ହାଲୋ। ହାଲୋ ଭଗିିନୀ ପ୍ରଣାମ।
ହାଲୋ ଆଜ୍ଞା। ପ୍ରଣାମ ପ୍ରଣାମ।
ଙ୍କ କରୁଚୁ?
ଏଇ ରେଷେଇ ଆଉ।
ରୋଷେଇରେ କଣ କରୁଚୁ ଆଜି ନଗେଇଖିଆ ସବୁ
ଆଜି ଭାତ ପନିର ତରକାରୀ
ଆଉ
ରାଇତା ଭେଣ୍ଡି ମସଲା ଦେଇକି ଭଜା।
ଭଲ ଭଲ ଜିନିଷ କରିଚୁ ଆଉ।
ହ ହଁ ଆସୁନୁ ଖାଇବୁ।
ଯିବି ଆଉ କେତେବେଳେ ସମୟ ସୁବିଧା ଦେଖି ଯିବି।
ଆଉ ଏବେ କଣ କରୁଚୁ?
ଆଉ ଭିଣେଇ ଭାଇ ଘରେ ଅଛନ୍ତି ନା କର୍ମ କ୍ଷେତ୍ରରେ
ଭିଣେଇ ଭାଇ ସକାଳୁ କର୍ମ କ୍ଷେତ୍ରରେ ଗଲେଣି କାଲି ଆସ
ଭଲ ଆଉ ସକାଳୁ କଣ ଜଳଖିଆ କରି ଦେଇ ଥିଲୁ ନା ସେମିତି ଖାଲି ପେଟରେ ପଠେଇ ଦେଇଚୁ?
ନାଇଁ ଖାଇକି ଗଲେ ପରଟା ଭଜା କରିଥିଲି ସିମେଇ କରିଥିଲି ଖାଇକି ଗଲେ।
ଭଲ ଆଉ ଶାଶୁ ଶ୍ୱଶୁର
ହଁ ସବୁ ଘର ଅଛନ୍ତି ଭଲ ଅଛନ୍ତି ସବୁ ଆଉ।
ଆଉ ଆମ ପୁଅ
ତା ପୁଅ ଏବେ ହେଇ ଗାଧେଇ ପାଧେଇ ଦେଲି ଖାଇକି ଟିଭି ଦେଖୁଛି।
ଭଲ।
ଆଉ
ମୁଁ ଏଇ
ଖାଇବୁନୁ
ମୁଁ ସକାଳୁ ଖାଇକି ଆଇଥିଲି ମାଣ୍ଡିଆ ଯାଉ।
ଖାଇକି
ମା କରିକି ଦେଇଥିଲା।
ଏଇନା କୋଉଠି ଅଛୁ?
ଏଇନା କର୍ମ କ୍ଷେତ୍ରରେ।
ଉଁ ସରିବ କେତ୍
ସରିବ ବାରଟା ବେଳେ ଯିବି। ଘରକୁ ବାପା ଆସିବେ।
ହୁଁ ମା ଙ୍କ ଦେହ ଭଲ ଅଛି?
ହଁ ମା ଙ୍କ ଦେହ ଠିକ ଠାକ୍।
ଅ
ଆଉ ସବୁ ଆଉ ଆ ତୁ କେବେ ପୁଣି ଘରକୁ ଆସିବୁ?
ଘରୁକୁ ଯିବା ଆଉ ଏବେ ତ ଯାଇଥିଲି ରହିକି ଆସିଚି କେବେ ମଝିରେ ମଝିରେ ବୁଲିବାକୁ ଯିବା ଆଉ।
ହଁ ରଜ ଛୁଟି କାଟେଇକି ଯାଇଚୁ ପୁଣି କେବେ ଆସିବୁ ଆଉ ନାଇଁ।
ହୁଁ।
ଆଉ ତୁ ପଳେଇଲୁ ଆମ କଥା ତୋର ମନେ ପଡିଲାନି?
ସବୁବେଳେ ମନେ ପଡୁଛି କଣ କରିବା?
ଆମେ କେତେ ବାରିରେ ବସୁଥିଲୁ କେତେ ଗପୁଥିଲୁ କେତେ ପିଜୁଳି ଖାଉଥିଲୁ ମାଙ୍କଡ କ ଗୋଡଉଥିଲୁ ହଁ। ଆମ୍ବ ଟାକୁ ନେଇକି ତ ପଚେଇଦେଲୁ
ଜେଜେ ଜେଜା କର୍ମ କତ୍ରାରେ ଯିବାକୁ ପଡୁଛି କେମୁ ଜାଣୁ ଆମ୍ବ ପାଚିଯାଇଛି ବୋଲି?
ଭଗିନୀ କୋଉଥିରେ
ଭାଗିନୀ କହୁଥିଲେ?
ହଁ ଭଗିନୀଙ୍କ ସହିତ କିଛି ସମୟ ପୂର୍ବରୁ ବାର୍ତ୍ତାଳାପ ହଉଥିଲା ତ
ଶୁଣ ଯୋଉ ଏବେ ଯଦି ଆମ୍ବ ପୁଣି ହୁଏ ମନେକି ପଠେଇବ।
ହଁ ଆମ୍ବ ପୁଣି ତ ଏ ଏସନ ନାହିଁ ଆରସନ।
ଆଉ ତମ
ପଠେଇବି ତୋଳିକି ଆଉ ତମ ଘର ଆଙ୍କୁରି ଯୋଉ ଅଛି ଭଙ୍ଗା ଆଙ୍କୁରି ତାକୁ ଟିକେ ସଜାଡ଼ିଲେ ମୁଁ ତୋଳିକି ପଠେଇବି ଆଉ।
ତା ସାଙ୍ଗ ବାହାଘର ବା କଣ ଠିକ ଠାକ ହେଇଯାଇଛି ଶୁଣିଥିଲି।
ହଁ ସାଙ୍ଗ ବାହାଘର କାର୍ଯ୍ୟକ୍ରମ ବହୁତ ଆଗକୁ ଗଲାଣି ଆଉ କିଛି କିଛି ବାକ୍ୟ ଅଛି ତାକୁ ବି ସାରିଦବା। ବାହାଘର ଏଇ ପହିଲାରେ
ଆ ତ
ହୁଁ।
ଆ ତା ବର କଣ କରୁଛି?
ତା ବର ଗୋଟେ କୋଉଠି ଚା କିରି କରିଛି ଦୂର ଜାଗାରେ। ହଁ ଆମେ ବାହାର ତ ମୁଖ୍ୟ ଆକର୍ଷଣ ଆମେ ଯିବୁନୁ।
ଶୁଣିଥିଲି ତୁ କୁଆଡ଼େ ହାତ ଗଣ୍ଠି ଫିଟଉଛୁ?
ହଁ ହାତ ଗଣ୍ଡି ହାତ ଗଣ୍ଠି ଫିଟଉଛି ଫିଟେଇବି ଗୋଟେ ମୁଦି ପାଇବି ସୁନା ମୁୁଦି।
ହ ବଢିଆ କଥା ବଲାଗତ ଆଉ ସ କ କୋଡ ଅଲଣିି ସବୁ। ଡା ସାଇିଲଣି କାଡ ଫାଡ ବଣ୍ଟା?
ନାଇଁ ଯାଇ ରଗଡା ହେଇନି କାର୍ଡ ବୋଧେ ଆସିଛି। ଆଉ କନିଆ ଡାକରାରେ କେତେ କେତେ ଜାଗାକୁ ଯାଇଛୁ? ତମ ଘରକୁ ଯାଇ ଥିଲୁ ଭଲ ଭଲ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ ତମ ସାନ ଭଉଣୀ।
ଆଚ୍ଛା।
ଆମ୍ବ ଖଟା ଟା ତମ ସାନ ବୋଉ ପ୍ରସ୍ତୁତ କରିଥିଲେ ବହୁତ ସ୍ଵାଦିଷ୍ଟ ଥିଲା।
ଆଉ ଯୋଉ ମଟନ ଟା
ମଟନ୍ ଟା ବି ବହୁତ ଭଲ ଥିଲା। ମଟନ ଟା ଦେଶୀ ଖାସି ଥିଲା ନା ଦେଶୀ ମାଉଁସ ବହୁତ ବଡ ଥିଲା।
ଓହୋ ଆଉ ମତେ ତ କାହିଁ ଡ଼ାକିଲନି ଏତେ ଏଞ୍ଜୟ କଲ।
ତୁ ପା ଏବେ ଏବେ ଯାଇଛୁ ପୁଣି କଣ ଆସିବୁ?
ମୁଁ ଗଲି ତଥାପି ଗୋଟେ ଭଉଣୀ ମାନେ ସବୁ ଡାକିଥାନ୍ତ ନା ଆଉ
ଆମେ ଯୋଉ ବଣ ଭୋଜି ଟା କରିଥିଲେ ସେଦିନ ବଢିଆ ହେଇଥିଲା। ପୁରୀ ତରକାରୀ
ସେ ସ୍ମୃତି ସବୁ ଭୁଲି ହଉନି ଆସିଲା ପରେ ମୁଁ ଭାରି ଦିଇ ତିନି ଦିନ ଖଣ୍ଡେ ସଦମାକୁ ପଳେଇଥିଲି ପୁଣି ଫେରିଲି
ମନ ଦୁଃଖ ହେଲା?
ବହୁତ ବହୁତ ମନ ଦୁଃଖ ହେଲା।
ଆମ କଥା ଭାବିକି ମନ ଦୁଃଖ ହେଲା।
ହଁ। କଣ କରିବା ଶାଶୁଘର କଥା ଯାହାହେଲେ ତ ଫେରିବାକୁ ପଡିବ ନା।
ହଁ ଶାଶୁ ଘର କଥା ଯାହାହେଲେ ବି ଶାଶୁ ଶଶୁରଙ୍କୁ ନେଇ ଚଳିବାକୁ ପଡିବ। ସେମାନେ ବୁଢାବୁଢ଼ୀ ହେଲେଣି ତାଙ୍କୁ ବି ଦେଖିବାକୁ ପଡିବ ନା ନାଇଁ। ସବୁବେଳେ କଣ ବାପ ଘର ରହିକି ଖୁସି କରି ହବ।
ହଁ।
ଆଉ ପୁଅ କଣ ପାଠ ପଢ଼ିଲାଣି ନା ନାଇଁ?
ପୁଅ ଆଉ ପୁଅ ପାଠ ହଁ ସକାଳୁ ଟିୟୁସନ୍ ସଇଲାଣି ଖାଇ ପିଇ କି ଏବେ ବି କହୁଛି ମାମା ମୁଁ ଦୋଳି ଖେଳିବି ମୁଁ ତାକୁ ସେଥିପାଇଁ ଦୋଳି ଖେଳଉଚି।
କଣ ତମ ରଜର ଦୋଳି ଏପର୍ଯ୍ୟନ୍ତ ବନ୍ଧା ହେଇଚି? ବର୍ଷ ସାରା ରହିବ ବୋଧେ ଆର ବର୍ଷ ରଜ ଯାଏଁ।
ଆଜ୍ଞା।
ତମ ଆଡେ କଣ ରଜ ଉତ୍ସବ ପାଳନ ହୋଉଥିଲା ନା?
ବଢିଆ ସେ ପାଳନ ହେଇଛି ଦୋଳି ଖେଳିଲୁ ପିଠା ଖାଇଲି ସବୁ।
ଆମର ତ ଏ ବର୍ଷ ପୋଡ ପିଠା ହେଲାନି ତମେ କରିକି ବି ପଠେଇଲୁନି।
କଣ କରିବା ଦେଇପାଇଲିନି ସେଥିପାଇଁ ମୁଁ ବହୁତ ଦୁଃଖିତ। କେବେ କରିକି ପଠେଇଦବା ଆଉ।
ହୋଉ କେବେ ଆସିଥିଲେ କରିକି ଆଣିବୁ ଆଉ। ମୁଆଣ୍ଡି ଏଣ୍ଡୁରି ପୋଡପିଠା। ଆଉ ନାଇଁ ଏମିତି ଚାଲୁଚି। ହଁ ଆଉ କଣ ଦ
ଖବର କଣ?
ଭାଇ ଖବର ଭଲ।
ଆଉ ଭଉଣୀ ମାନେ ସବୁ ଆସିଛନ୍ତି ତ?
ହଁ ଭଉଣୀ ଜଣେ ଆସିକି ଏବେ ଅଛନ୍ତି ସେ ଗର୍ଭବତୀ ଅଛନ୍ତି ତ ସେଥିପାଇଁ।
ଆଚ୍ଛା ଆଚ୍ଛା ଆଚ୍ଛା କେଇ ମାସେ ହେଲାଣି?
ଏଇ ସାତ ମାସେ ଆଠ ମାସ ଚାଲିଚି।
ସାଦ ସାଦ ଖିଆ ସଇଲାଣି?
ସାଦଖିଆ ସରିଲାଣି।
ଆଚ୍ଛା କିଛି ଦିନ ରହିକି ଯିବେ ବୋଧେ ଆଉ। ଭଲ ଭଲ ଭଲ ଏଇ ଟାଇମ୍ ରେ ଝିଅ ମାନେ ବାପଘରେ ରହିବା ଟା ଭଲ।
ହଁ ତାଙ୍କର ଟିକେ ଅସୁବିଧା ହୋଉଚି ନା ଆଉ। କାମ ଫାମ କରିବା ପାଇଁ ଟିକେ ପାଦ ଫୁଲି ଯାଉଛି ସେଥିପାଇଁ ଘରେ ଟିକେ ରହିକି ଯିବେ।
ଆଚ୍ଛା ଆଚ୍ଛା ଭଲ ଭଲ।
ହଁ ଆଉ କଣ ସବୁ? ଆଉ ତମ ଆଡେ ପାଗ କେମିତିଆ? ଆମର ତ ପାଗ ଏବେ ବର୍ଷା ଝିପଝିପ୍ ପକୋଉଚି ଆ ପୂର୍ବରୁ
ର୍ଷା ରେ ଘର କୁ କେମିତି ଯିବୁ ରେନିକୋଟ୍ ଆଣିଚ?
ହଁ ବର୍ଷାରେ ଅଛି ବାପା ଆସିବେ ପଳେଇବା ଆଉ।
ଆଚ୍ଛା।
ବର୍ଷା ପୋଷାକ ସେଇଟା।
ବର୍ଷା ପୋଷାକ ହଁ ହଁ।
ହଁ ବସ୍ ବର୍ଷା ଦିନରେ ପିନ୍ଧାଯାଏ ନା ବର୍ଷାରୁ ରକ୍ଷା ପାଇବା ପାଇଁ। ହଁ ଯେମିତି ଶୀତ ପତା ଯେମିତି ଶୀତ ପୋଷାକ। ହଁ ହଁ ମୋ ସାଙ୍ଗରେ ତ ଆସ ହଁ ଆଣିି ଉଁ ଧରିକି ଆସିବେ ଛତା ଛତା ତା ପବନରେ ଉଡିଯିବ ଗାଡିରେ ଗଲା ବେଳେ।
ପବନ ବି ହଉଚି ସିଆଡୁ ନାଇଁ ଆମ ଆଡେ ପବନ ନାହିଁ କିନ୍ତୁ ବର୍ଷା ଟିକେ ସକାଳୁ ହଉଥିଲା ଏବେ ଜଷ୍ଟ ଟିକେ କମିଚି ପୁଣି ଟୁପୁର ଟୁପରୁ ହଉଚି ଆଉ। ହୁଁ
ଓହୋ ଏଇ ପାଗରେ ତ ଗରମ ଭାତ ଡାଲି ମଜା ଲାଗିବ ଖାଇବା କୁ ପଖାଳ ତ ଖାଇହବନି ଟିକେ ଥଣ୍ଡା ପାଇଁ।
ଆଉ ତମ ଭଗିନୀ କଣ ପଖାଳ ଖାଇବାକୁ କହୁଥିଲେ।
ଭଗିନୀ ଖାଇଦେବେ ଖାଇକି ଶୋଇପଡିବେ ଏଇ ଯୋଉ ପାଗରେ ଥଣ୍ଡା ଥଣ୍ଡା ପାଗରେ।
ଭଗିନୀ ଯୋଉ ରେଟ ରେ ମୋଟା ହେଲାଣି ମନା କରୁନ ପଖାଳ ଖାଇବେନି।
ଉଁ କଣ କହିବା ଯାହାର ଇଛା ଯିଏ ଟିକେ ଖାଇବ ଆଉ କଉ ମଣିଷ ଜୀବନ ତ ଆଉ କଣ ସବୁ ଜିନିଷ ଛାଡି ହବ
ଆଜ୍ଞା ଆଚ୍ଛା ଭଲ କଥା ପଖାଳ ଟା ବି ଭଲ ଆମ ଓଡିଆ ଖାଦ୍ୟ ଖାଇଲେ ହଁ ହଁ ଆ ସେ ଟିକେ ଫ୍ୟାଟ ହେଇଯାଉଚନ୍ତି ତ।
ହଁ ସେ ଟିକେ ତାଙ୍କ ଉଦର ଟା ଟିକେ ମୋଟା ନହେଲେ ସେ
ସେଥିପାଇଁ ଟିକେ ଖାଇବା କମେଇବେ ନା ଆଉ।
ହଁ ସେ ତ ଖା ଖାଇବା କମାଉଚନ୍ତି ମଝିରେ ମଝିରେ ଟିକେ ଖାଇଦଉଚନ୍ତି ଆଉ।
ହଁ ତାଙ୍କୁ କୁହ ସକାଳୁ ଟିକେ ୟୋଗା ଫୋଗା କରିବେ ଟିକେ।
ନାଇଁ ସେ ଯୋଗ ସେ ଯୋଗ କରୁଚନ୍ତି ସକାଳୁ ଟିକେ ପ୍ରାତ ଭ୍ରମଣ ଯେମିତି କି ଦୌଡିବା ପାଇଁ ଯାଉଛନ୍ତି। ଏମିତି ସବୁ ପ୍ରୟାସ ଚାଲଚି।
ତମେ ଯୋଗ ଫୋଗ କରୁଚ ତ।
ମୁଁ ଯୋଗ ବାୟାମ ମୁଁ ସବୁ କରେ। ପ୍ରା ପ୍ରାତଃ କାଳରେ କରେ କିନ୍ତୁ ସନ୍ଧ୍ୟା ସମୟରେ କରେ।
ତ ଫଟୋ ଦେଖୁଥିଲି ଟିକେ ସ୍ଲିମ୍ ଅଛି ଠିକ ଅଛି ଭଲ ଅଛି ଦେ ଶରୀର କୁ ଟିକେ ଠିକ ଠାକ ରଖିଚୁ ଆଉ।
ହଁ ଟିକେ ଯତ୍ନ ନେଲେ ଶରୀର ଠିକ ରହିବ ନା ନହଲେ କଣ
ଦେହ ଚୁଟି ଏଗୁଡା ସବୁ
ଆଗେ ସ୍ଵାସ୍ଥ୍ୟ ହିଁ ସମ୍ପଦ। ଆଗେ ଯଦି ଆମ ସ୍ୱାସ୍ଥ୍ୟକୁୁ ଠିକ ନ ରଖିବା ତାହେଲେ ଦୁନିଆରେ ଆମେ କିଛି କରିପାରିବା ନାହିଁ। କୋଉ କାମରେ ମନ ଲାଗିବ ନାହିଁ।
ଠିକ କହିଚନ୍ତି ଠିକ କରୁଚନ୍ତି।
ଆଉ ସବୁ କଣ ଠିକ ଠାକ। ଭଲ ଚାଲିଚି।
ସବୁ ଭଲ ଠିକଠାକ ଚାଲିଚି ଆଉ।
ହଉ ଏବେ ତ ସମୟ ହେଇଗଲାଣି ମୁଁ କାଟୁଚି ଫୋନ ପରେ କରିବି।
ମୁଁ କେତବେଳେ ଫାଙ୍କା ହେଲେ କରିବି ଆଉ ହଁ ଠିକ ଠିକ ଠିକ ଅଛି ଆଜ୍ଞା ଆ